ହଁ
କଲରା ଗଛ ପାଖରେ ଅଟକିଥିଲ କୁହ?
ହଁ କଲରା ତ ତାଙ୍କୁ ଭଲ ଲାଗେ କଲରା ଖାଇବା ପାଇଁ। କିନ୍ତୁ ତାଙ୍କ ସ୍ଵାମୀ କି ଭଲ ଲାଗେନି କଲରା ଖାଇବା ପାଇଁ। ତ ସିଏ ସେଠୁ କଣ କରନ୍ତି ନା ତାଙ୍କ ସ୍ଵାମୀ ଯୋଉଦିନ ଖାଇବା ଖାଆନ୍ତିନି ମାନେ ଦୋକାନରୁ କିଣିକି ଖାଆନ୍ତି ତ ସିଏ ସେଇ ସମୟରେ କଲରା କୁ ରୋଷେଇ କରିକି ଖାଆନ୍ତି। ତ ସେଦିନେ କଞ୍ଚା ଲଙ୍କା ଗଛ ବି ମାନେ କଞ୍ଚା ଲଙ୍କା ଗଛ ବି ଲଗେଇଥିଲେ। କିନ୍ତୁ ତାଙ୍କ ଘର ପାଖ ଲୋକ ଯୋଉମାନେ ଥିଲେ ସେମାନେ ଛିଣ୍ଡେଇ ଦିଅନ୍ତି ତ ସେ ସେଥିପାଇଁ ସେ ଆଉ କିଛି ପନିପରିବା ଗଛ ଲଗଉନାହାନ୍ତି କହୁଥିଲେ। ଆଉ କଣ କୁହ?
କଲରା ସହିତ ଅ ମାନେ ବାଡିରେ ଯଦି ସାଧାରଣତଃ ଗୋଟେ କଞ୍ଚା ଲଙ୍କା ଗଛ ଥିବ। ଆଉ ଲେମ୍ୱୁ ଗଛ ଗୋଟେ ଥିବ। ଟମାଟୋ ଗଛ ଗୋଟେ ଥିବ, ଆଉ ବାଇଗଣ ଗଛ ଗୋଟେ ଥିବ ଏତିକି ଥିଲେ ତ ମାନେ ସପ୍ତାହର ଦୁଇ ମାନେ ସାଗତ ସପ୍ତାହରେ
ହଁ।
ମୁଁ ଭାବୁଚି
ହଁ ମୁଁ ଭାବୁଛି କି ମୁଁ ଆଣିକି ଆସିବି ମାଟି ଆମର ଯିଏ ତଳେ ମାଲିକ ଆଣି ଅଛନ୍ତି। ତ ମାଲିକି ଆଣି ଘରକୁ ଜଣେ କାମ କରିବା ପାଇଁ ଆସନ୍ତି। ତ ମୁଁ ତାଙ୍କୁ କହିବି ସେ କିଛିଟା ମାଟି ଆଣିକି ରଖିଦେବେ ଆମ ଛାତ ଉପରେ। ତ ମୁଁ ବି କିଛିଟା ଗଛ ଲଗେଇବି।
ଗଛ ଲତା ବି ସେଠି ତ ବହୁତ ପିଲା ଅଛନ୍ତି ମ ଗଛକୁୁ ପ ସ ତ ଦେଇଦେବେ କିନ୍ତୁ କେତେବେଳେ ତମେ ଗୋଟେ ପରିବା ଦେ ଯାଇଥିବ ସେ ଆମାନେ ହେଇ ବି ନଥିବ ଠିକ ସେ ଠିକ ରେ ହେଇନଥିବ କିନ୍ତୁ ତମେ ଆସିଲା ବେଳକୁ ନସି ନ
ହଁ। ହଉ ଆମେ କିଣିକି ଖାଇବା କଣ କିଲ କୋଡିଏ ତ।
ଋତୁ ଅନୁସାରେ ପରିବାର ଥାଏ ଆଉ ନା।
ହଁ।
ଜାଣିଛ ଆମ ଘରେ ହେଲା ଆ ଯୋଉ ରଙ୍ଗ ଦିଆ ଯାଇଚି। ବ୍ଲ କଲର ଦିଆ ଯାଇଛି ବ୍ଲୁ କଲର ସ ତାର ବଡରଟା ଅଛି ଯୋଉ ହଳଦିଆ ରଙ୍ଗ ହେଲା। ହଁ ତା ବାର ଟା ଅଛି ହଳଦିଆ ରଙ୍ଗ। ତ ତଳ ଟା ପୁରା ପୁରା ସମାନ ଅଛି। କିଛି ନାହିଁ ମାନେ ସେଥିରେ ଫୁଲ ଫୁଲ କିଛି ହେଇନି। ଉପରଟା ଯୋଉଟା ରହିଲା ଶିଡି ଘର ଟା ଆଉ ଗୋଟେ ଛୋଟ ରୁମ ଟେ ହେଇଛି ଆଉ ଗ ମାନେ ଛୋଟ ଘରଟେ ଗୋଟେ ହେଇଛି ଆଉ ଗୋଟେ ତା ପାଖ ଟା ଟାଇଲି ପଡିଛି ଉପରେ ସେଟା ହଉଛି ସିଡିି ଘର ହେଇଛି ହେଲା। ଆଉ ସେଥିରେ ଗୋଟେ ଛୋଟ ଯେମିତି କି ଯୋଉ କି ଫୁଲ କହିଲ ଚମ୍ପା ଫୁଲ ଚ ସୂର୍ଯ୍ୟମୁଖୀ ଫୁଲ ଯେମିତିକା ମାନେ ଦିଟା ତାର ପତ୍ର ଥାଏ ମଝିରେ ଗୋଟେ ବଡ ଫୁଲଟେ ଥାଏ ତାର ଛୋଟ ଡାଳ ଟେ ଥାଏ, ସୂର୍ଯ୍ୟ ମୁଖିର ଟିକେ ବଡ ଡ଼ାଳ ସେଇଟା ହଉଛି କିନ୍ତୁ ଛୋଟ ଡାଳ ହେଲା।
ଧଳା ରଙ୍ଗର ତାକୁ ଏମିତି ରଙ୍ଗ ମାରିଛନ୍ତି ଯେ ମିତି ଥାଏ ଝିଙ୍କା ଥାଏ ତିନିଟା ଏମିତି
ହଁ।
ସେଇ ଟାଇପ ର ସେ ଯୋଉ ପ୍ରିଣ୍ଟ ଯୋଉ ଫୁଲ ଟା ପକେଇଛନ୍ତି। ସେମିତିର ମାନେ ଗୋଟେ କାଗଜରେ ଥିଲା କଣ କହିଲ ଫୁଲ ଅଲରେଡି ହେଇଥିଲା ସେଇଟାକୁ ଲଗେଇ ଦେଇକି କାନ୍ଥ ସହିତ ରଙ୍ଗ ମାରି ଦେଇଛନ୍ତି। ସେ ଜମା ବି ଭଲ ଦେଖା ଯାଉନି। ସେ ହେଇଗଲାଣି ଯେବେଠୁ ହେଇଥିଲା ଘର ଯେବେଠୁ ହେଇଥିଲା ସେବେଠୁ ରଙ୍ଗ ଦିଆ ହେଲା ସାଙ୍ଗେ ସାଙ୍ଗେ ରଙ୍ଗ ଭିତରେ। ସେବେଠୁ ସେ ରଙ୍ଗ ବାଲା ନୂଆ ନୂଆ ମି ଥିଲେ ଯେହେତୁ ଚିନ୍ହା ଥିଲେ ସେଥିପାଇଁ ତାଙ୍କୁ ଡକା ଯାଇଥିଲା।
ହଁ।
ଘରଟାକୁ ଖରାପ କରିଦେଇକି ପଳେଇଛନ୍ତି ଆଉ ଦୂରକୁ ଭଲ ଦେଖାଯାଉନି।
ଆଉ ଥରେ ରଙ୍ଗ ଦେଇଦବ ମାନେ ମୂଳରୁ ତାପରେ ଅଲଗା କିଛି କରିବ ଚିତ୍ର।
ମୁଁ ତ କହୁଥିଲି ପ୍ରଥମେ ଘରେ କହିଥିଲି କି ଯେମିତି ଇଟାର ରଙ୍ଗ ଥାଏ ମାଟିଆ କଲର ଆଉ ଧଳା କଲରର ଥାଏ ଯେମତି ଗାର ପଡିଥିବ ଯେମତି ଦୂର ର ଦେଖିଲେ ଲାଗିବକି ଇଏ ସବୁ ଇଟାରେ ତିଆରି ହେଇଚି ମୁଁ ବାହାର ପଟଟା ସେମି ତି କରିବା ପାଇଁ କହିଥିଲି।
ହ
ଘରେ ବଡ ବାପାଙ୍କର ଇଚ୍ଛା ଥିଲା କି ସେଇ ସେମିତି ପସନ୍ଦ ଆସିଲା କୋଉଠି ଗୋଟେ ଦେଖ ସେ ଦେଇଛନ୍ତି ବୋଧେ ସେଥିପାଇଁ ସେଇ ରଙ୍ଗଟା ଦେଇଛନ୍ତି ବାହାରେ କିନ୍ତୁ ଭିତରର ଯାହା ବି ରଙ୍ଗ ଦିଆଯାଇଛି ଭିତର ଯାହାବି ମାନେ ଯାହା କରଛନ୍ତି ଫୁଲ ଫୁଲ ପକେଇଛନ୍ତି ମୟୂର କରିଛନ୍ତି। ବାକି ଯାହା କରିଛନ୍ତି ସେଗୁଡା ଭଲ ହେଇଛି ବହୁତ ଭଲ ହେଇଛି। ଯୋଉ ବାହାରଟା ବହୁତ ଖରାପ କରିଦେଇଛନ୍ତି ଆଉ।
ହଁ ଗାଈ ସବୁ କେତେ ପ୍ରକାର ଅଛି କଇଲ? ଗାଈ ଆମର ଅଛି ଗୋଟେ ଦେଶୀ ଗାଈ ଅଛି ହଁ ଗୋଟେ ଦେଶୀ ଗାଈ ଅଛି ଆଉ ଗୋଟେ ଜର୍ଶୀ ଗାଈ ଅଛି ଆଉ ଗୋଟେ ଗିର୍ ଗଈ ଅଛି। ଏମତି ସବୁ କେତେ ପ୍ରକାର ଗାଈ ଅଛି ହଁ। ତାପରେ ଆଉ ସିନ୍ଧି ଗାଈ ଅଛି ତ ଏମତି ସବୁ କେତେଟା ଗାଈ ଅଛନ୍ତି। ତମର ଯଦି ଗାଈ ଦରକାର ହବ କହିବା ଆମ ଆଡେ ଭଲ ଗାଈ ମିଳେ ମୁଁ ତମକୁ ଗୋଟେ ଗାଈ ଦେବି। ବୁଝିଲ?
କଣ କଇଲ?
ଗାଈ ଅଧିକ କ୍ଷୀର ଦିଅନ୍ତି ନା କଣ?
ହଁ ଗାଈକୁ ତମେ ଯୋଉ ଅନୁସାରେ ଖାଇଆ ପାଇଁ ଦବ ସେ ସେଇ ଅନୁସାରେ କ୍ଷୀର ଦବ। ତମେ ଗାଈକି ଖୁସି କରିପାରିଲେ ହେଲା। ଯେତେବେଳେ ଗାଈ ଗରମକୁ ଆସିବ ତମେ ତାକୁ ସେଇଭଳିଆ ଖୁସି କରିବ। ତ ସେ ସେଇ ଅନୁସାରେ କ୍ଷୀର ଦବ। ବୁଝିଲ?
ହଁ ହଁ।
ଆଉ ଯଦି ତମ ଆଡେ ହଁ ଆଉ କୋଉ ଗାଈ କ୍ଷୀର ଭଲ?
ଗାଈ ଆମ ଘରେ ଯୋଉ ଗାଈଟା ଥିଲା ମୁଁ ଜାଣିନି ସେଟା ଦେଶୀ ଗାଈଟା। ସେମତି କିଛି ମାନେ ବଡ ଗାଈ ନୁହଁ ଆ ଯେମିତି ଗାଁ ରେ ସମସ୍ତେ ମାନେ ସାଧାରତଃ ଗାଈ ଯୋଉ ଭଳିଆ ଆସିଥାନ୍ତି ସେମିତି ଦେଶୀ ଗାଈ ଗୋଟେ ନାଲି ଗାଈଟେ ଥିଲା। ସେ ଗାଈ ବହୁତ ସାଧାରଣ ଥିଲା। ମାନେ ତାକୁ ଯଦି ତା ନା ହଉଛି ଝୁନୁରି ଥିଲା। ହେଲା ଝୁନୁୁର ତାକୁ ମୋ ଜେ
ଏ କଣ ସେ ଜାଣିନି?
ନା ନା ସାଧାରଣ ମାନେ ମାନେ ଗାଈ ଜମା ଦୁଷ୍ଟ ନୁହଁ। ହଁ। ସାହା ବାଡିରେ ଯାଇକି ପଶିବନି ଯେମିତି ବାଡିରେ ଅଲଗା ଯିଏ ଯାହା ଲଗେଇଥିବେ ଯାଇକି ଖାଇ ଦିଅନ୍ତି। ଆଉ ଅଲଗା ଆଡେ ବୁଲିବାକୁ ପଳାନ୍ତି ସିଏ ତା ସମୟ ହେଲେ ତାକୁ ନେଇକି ବାହାରେ ଛଡା ଯି ବ ତାର ମନକୁ ମନକୁ ସନ୍ଧ୍ୟା ବେଳକୁ କାହା ଘର କୁଆଡେ ଯିବନି ସିଧା ସିଧା ରାସ୍ତା ରାସ୍ତା ଆସିକି ଆମ ଘରେ ହିଁ ଗୁହାଳ ପାଖରେ ଆସିକି ରହିଥିବ। ତାପରେ ଘର ଲୋକ ଯିଏ ଦେଖିବେ ତାଙ୍କୁ ବାନ୍ଧିବେ ଆଉ।
ଓହୋ ତମେ ଗାଈ ସହିତ ଷଣ୍ଢ ରଖିଚ ବୋଧେ।
ନା ଷଣ୍ଢ ନୁହଁ ଆମର ଖାଲି ଗୋଟେ ଗାଈ ଷଣ୍ଢ ନଥିଲା କାହାର ଷଣ୍ଢ ଥିବ ଆଉ।
ଓ ହଁ ହଉ ଆଉ ଛେଳି ରଖିଚ।
ହଁ ଛେଳି ନା ଆମର ଖାଲି ଗାଈ ଥିଲା କୁକୁଡା ର କୁକୁଡାର ଦ କୁକୁଡା ର ଗୋଟେ ଦୋକାନ ଅଛି ଯୋଉଠି କୁକୁଡା ବିକ୍ରି କରାଯାଏ କିନ୍ତୁ ଛେଳି ନାହିଁ।
ଛେଳି ଟା ଟିକେ କଣ କହିଲ ଦୋକାନ।
ମୁଁ ଭାବୁଥିଲି ଗୋଟେ ଦୋକାନ ଟେ ପକେଇବି ଦୋକାନ ପକେଇବି କଣ ସେଥିରେ ମୁଁ ସବୁ ହା ହାତ ତିଆରି ଜିନିଷ ରଖିବି ବିକ୍ରି କରିବା ପାଇଁ ଯେମିତି କିି ମୋ ଇଚ୍ଛା ହେଲା ମୁଁ ଆଜି ଟିକେ ନଳି ଛାଣିବି। ତ ନଳି ଦୋକାନ ରେ ଟ୍ରେ ଯେତିକି ମାନେ ଦୋକାନୀ ପଇସା ଯେତିକିରେ ବି ତା ହଉଛି ମୁଁ ସେତିକି ପଇସା ରେ ନ ବିକି କି ତା ଆଉ ଟିକେ ଦି ପଇସା କମେଇକି ବିକିବି ତ ଆରିସ ପିଠା ହାତରେ କରିକି ବିକିବି। ତ ଏମିତି ସବୁ ଯେତିକି ମାନେ କମ ଖର୍ଚ୍ଚ ହବ ଅଧିକ ଲାଭ ହବ ସେମିତିକା ଦୋକାନ ଗୋଟେ କରିବି ବୋଲି ଭାବୁଥିଲି।
ତା ସହିତ ଯଦି ତମେ ସବୁ କରଚ ତମେ ମତେ ବି କହିବ ମୁଁ ବି ମଝିରେ ମଝିରେ କିଛି ବନେଇନି କି ମୋ ହାତର ରନ୍ଧା ଅନ୍ୟ ଜଣେ କିଏ ଖାଇଲେ ଯଦି ଟିକେ ଭଲ କହିଦେଲ ମତେ ବି ଟିକେ ଖୁସି ଲାଗେ।
ହଁ ତ ଏମତି ଦି ତିନି ଜଣ ମିଶିକି କଲେ ଆମେ ଭେରାଇଟି ଭେରାଇଟି କରିବା ପାଇଁ ମାନେ ଯୋଉ ବିଭିନ୍ନ ପ୍ରକାର କରିବା ପାଇଁ ବି ଆମକୁ ହେଇଯିବ ତା ସହିତ କମ ବି ସମୟ ଲାଗିବ ଆଉ ଭଲ ବି ବିକ୍ରି ହବ। ଆଉ ଗୋଟେ ଠେଲାରେ ନେଇକି ବିକ୍ରି କରିବା।
ଠେଲାରେ ବିକିବେ।
ହଁ ଆଉ କାରଣ ମାନେ ଯୋଉ ଗୋଟେ ଜାଗାରେ ବିକ୍ରି କଲେ ପଇସା ନାହିଁ।
ହଁ। ତ ଗୋଟେ କାମ କରିବା ଯୋଉ ଛତା ମିଳୁନି ଉପରେ ଯୋଉ ଛତା ମାରନ୍ତି ଦୂରରୁ ଜଣେ ଦେଖିଲେ ଜାଣିପାରିବେ କି ଏ ଜଣେ ମାନେ ସେଠି ଗୋଟେ ଦୋକାନୀ ଅଛି କି ସେଠି ଗୋଟେ ଅଛି କଣ ଖାଇବା ପାଇଁ। ସେଇଠୁ ଗୋଟେ ନେଇଆସିବୁ ଆମକୁ ଦେ
ହଁ ଆମେ ଛତା ଚାରି ପାଖ କଣ କରିବା ନା ଯାହା ସବୁ ବିକ୍ରି କରିବା ସେ ଛତା ରେ ଯେତିକିଟା କଲର ଅଛି ସେତିକିଟା ଭେରାଇଟି ଲେଖିଦବା। ଲୋକ ଜାଣିପାରିବେ କି ଆମେ କଣ ବିକ୍ରି କରୁଚେ। ତ ସେମାନେ ଆସିବେ ଖାଇବେ।
ଖାଇବେ କାହିଁକି ନା ଆମେ ଝିଅ ଥିଲା ନା ଲୋକ ଯାହା ବି ଥିଲା ଆମ ପାଖକୁ ଦେଖ ଶିବ ମାନେ ତାଙ୍କର ଇଚ୍ଛା ନଥିଲେ ବି ସିଏ ଆସିବେ ଖାଇବା ପାଇଁ। କଣ ଅଛି କଣ ସବୁ ଭେରାଇଟି ଅଛି ଦିଅ ଖାଇବା।
ହଁ। କାରଣ ଆମେ ବହୁତ କଷ୍ଟ କରୁଛୁ ବୋଲି ସେମାନେ ଭାବିବେ। ଅ ବହୁତ ଦୋକାନ ପକେଇବାର ଦୋକାନ ପକେଇବାରେ ମୋର ଗୋଟେ ବହୁତ ଇଚ୍ଛା ଅଛି। କିନ୍ତୁ ଭଲସେ ରାନ୍ଧି ଆସେଇନି ତମେ ଯଦି କଣ ରାନ୍ଧିକି ଦବ। ତାହେଲେ ପକେଇବା ଫାଷ୍ଟ ଆମେ ପକେଇବା ଯୋଉ ପକୁଡି ଆଉ ବି ବରା ଆଳୁଚପ ଏତିକି ରଖିବା। ତା ସହିତ ଘୁଗୁନି ଟା ରଖିବା। ଏତିକି ଯଦି ଚାଲିଲ ତାପରେ ଆଗକୁ ସବୁ ବଢେଇବା ଆଉ।
ହଁ ସନ୍ଧ୍ୟା ରାସ୍ତେ ଚାଷ କର ମୁଁ କଣ ତମେ ସବୁ ଅ ମାନେ ସାମଗ୍ରୀ ସବୁ ସଜାଇ ଦବ କୋଉଟା କେମିତି ହବ କଣ ହବ ମତେ କହିଦବ। ତେ ଅଧା ଜଢା ଅଛ ଅଧା ଜଡା ନାହିଁ ମତେ କହିଦବ ମୁଁ ସେଇ ହିସାବରେ କରିଦେବି ଆଉ ତରକାରୀ କିନ୍ତୁ ବହୁତ ଭଲ ଚାସିବ ତରକାରୀଟ ମୋ ଉପରେ ଛାତକୁ ମୁଁ ପାଛି।
ହଁ ତମେ ତରକାରୀ କରିକି ନେଇକି ଯାଇଥିବ ମୁଁ ଆଉ। ଖାଲି ଲୋକଙ୍କୁ ଜିନିଷ ଦେବି ତା ସହିତ ପଇସା ଆଣିବି।
ହଁ।
ହଉ ମୁଁ ଆଉ ଥରେ କରେ ତମକୁ ଆଉ କଣ ବିକିଆ କହିବି।